ହ୍ୟାଲୋ।
ହ୍ୟାଲୋ।
ହଁ ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁ ଭଲ ଅଛି ଆଉ। କଣ କରୁଥିଲା?
ହଁ ବସିଥିଲି ଏଇଠି ଟିକେ ବାହାରେ ବର୍ଷା ଦେଖି ଦେଖି ଆଉ।
ହଁ - ହଁ।
ଆପଣ କଣ କରୁଥିଲେ?
ଏ କିଛି ନାହିଁ ପିଲାମାନେ ଟିକେ ଭୋଜି କରିବା ଟିକେ କହିଲେ ତ। ତ ସେଇଟା ଟିକେ ମାନେ କଥା ହଉଥିଲୁ ଟିକେ ଆଉ ହଁ ବା। ହୁଁ।
ଆଚ୍ଛା!। ଭଲ ଆଉ ବର୍ଷାରେ ବି ଭୋଜି ଭାତ କରି ଖାଉଛନ୍ତି ଆପଣ ଆଉ।
ହଁ ସାଙ୍ଗସାଥି ମାନଙ୍କ ସହିତ ତ ଆଜି ରବିବାର ନା? ସଣ୍ଡେ ଆଜି ପୂ ତ ପୁରା ଛୁଟି ଦିନ ଟା।
ହୁଁ। ରବିବାର ଦିନ ତ ସମସ୍ତେ ସେତିକି ଥାଉଛନ୍ତି ଜାଣିକି ଭୋଜି ଭାତ କରି ଖାଇଦଉଛନ୍ତି ଆଉ
ହଁ।
ଭଲ।
ଏଠିକି ଆ।
ଏ ବାବୁ ଖ ଅ ଖ
ଆଉ କଣ ଖାଇଲେ ଆଜି? ଆରେ ଜଳଖିଆ।
ଜଳ ଖିଆ ତ ଏଇ ଆମର ବରା ଏ ସବୁ ଖାଇଥିଲି ଆଉ
ଚା
ଆଉ ମାନେ ତମ ଅଞ୍ଚଳରେ ମାନେ କେମିତି? ଏଇ ପର୍ବପର୍ବାଣି। କାଲି ମାନେ କେମିତି ପାଳନ୍ତି। ଯୋଉ ଆମର ରଜ।
ଆମର ଓଡିଶାରେ ସବୁ ବର୍ଷ କୁ ତେର ପର୍ବ ବୋଇଲା ଭଳିଆ ଗୋଟେ ମାସ ଗୋଟେ ପର୍ବ ଚାଲିଥାଉଛି। ଏବେ ତ ଆସିଲାଣି ରଥଯାତ୍ରା ପାଖାପାଖି ହେଇ ଗଲାଣି। ତାପରେ ତ ରଥଯାତ୍ରା ସରିଲା ପରେ ରାକ୍ଷୀ ପୂର୍ଣ୍ଣମା ଆସିବ। ତାପରେ ତ ରାକ୍ଷୀ ପୂର୍ଣ୍ଣିମାସରିଲା ବେଳେ ଦଶହରା, ଗଣେଶ ପୂଜା ଏମିତି ସେମିତି ଗୋଟେ ଗୋଟେ ଆସିବ ଆଉ।
ହଁ - ହଁ। ହଁ - ହଁ ସେଇଟା ତ ଆଉ ଆଉ ହେଇଥାଉଛି ଆଉ। ଆମ ଓଡିଶାରେ ମାନେ ଏସବୁ ତ ବହୁତ ମାନେ ଆମ ଲୋକମାନେ ମାନୁଛନ୍ତି ନା। ଆ ଏ ସବୁ ତ ବହୁତ ଅପବ
ସବୁ ପର୍ବ ତ ପାଳନ କରାଯାଉଛି ଆଉ। ଏବେ ଆଉ ତୋ। ରଥଯାତ୍ରାଟା ଆସିବଣି। ପାଖାପାଖି ହେଇ ଗଲାଣି।
ହଁ। ମୁଁ ନା ଆମ ଗାଁ ରେ ଏମିତି
ଚିନେ ନାଇଁ ରଥଯାତ୍ରା ଟା।
ହଁ- ହଁ ହଉଚି ମାନେ ଆଗ ଭଳିଆ ଆଉ ସେତେ ହଁ - ହଁ ଯାଇଥାଉଛି। ମାନେ ଆମ ଭିତ ଅତଳରେ ମାନେ ଆମ ଗାଁରେ ଆଗ ସମୟରେ ମାନେ ବହୁତ ଲୋ କ ମାନେ ଆସୁଥିଲେ। ଏବେ ତ ଗାଁ ଗାଁ କୁ ମାନେ ରଥଯାତ୍ରା ହେଇଯାଉଛି ନା।
ହୁଁ - ହୁଁ
ହୁଁ ପାଖାପାଖି ଗାଁ ରେ ଆଉ
ଏ ଏଥର ସବୁ ଗାଁ ରେ ଏକା ହେଇଯାଉଛି ତ ଏତେ ଆଉ କିଏ କାହା ଗାଁ କୁ ଯିବାକୁ ପୋଡୁନି ଆଉ ନିଜ ଅଞ୍ଚଳରେ ନିଜ ଦେ ଓଡ଼ିଶାରେ। ସମସ୍ତଙ୍କ ଗାଁରେ ହେଇଯାଉଛି ତ ନିଜ ଗାଁରେ ଖାଁ ନିଜେ ଦେଖିଦବା କଥା ଆଉ।
ହଁ ସେଇଟା ଆସୁନାହାନ୍ତି ଟିକେ ଆଉ।
ଆଉ। ହୁଁ ହୁ।
ହଁ।
ନହେଲେ ଆଗେରେ ଟିକେ ବେଶୀ ଲୋକ ନା ହଉଥିଲେ ଆଉ।
ହଁ ହଁ।
ହଁ।
ବର୍ଷା ଦିନଟାରେ ତ ରଥଯାତ୍ରା ହେଇଥାଉଛି ବର୍ଷାରେ ତିନ୍ତି ତିନ୍ତିକି ରଥ ଟାଣିବାକୁ ମଜା ଆଉ।
ହଁ ମଜା ତ ବେଶୀର୍ ଭଲ୍ ଲାଗୋବ ନା ଆଉ। ରଥଯାତ୍ରାରେ ହୁଁ।
ମନା ଯାଉଛ ନା ନାଇଁ କୋଉଠି ବାହାରେ ଯାଉଛ ନା ଗାଁ ରେ ଖାଲି ରଥ?
ହୁଁ ଆମ ଗାଁ ରେ ହେଇଯାଉଛି ପା ପାଖେରେ ଏକା ହେଇଯାଉ ଛି ଖାଉଛୁ ଆଉ ଟଣା ଟ ପୁଣି ଏତେ କିଛି କରୁନୁ ଖାଲି ଦେଖୁଛୁ ଦେଖିକି ପଳେଇ ଆସୁଛୁ ଆଉ। ହାଉସ୍ ଗୁଟେ ଯଉ। ସପ୍ତା ପୁରା ମନ୍ଦିର କୁ ଯିବା ଆସିବା କରୁଛୁ ଆଉ। ହୁଁ ସନ୍ଧ୍ୟା ସକାଳ ଦି ଟାଇମ୍ ମନ୍ଦିରକୁ ଯାଉ ଛୁ ସବୁ ଆଉ ମିଶିକି ସାଙ୍ଗସା ସେଇଠି ସବୁ ଗୀତ ତ ଫଙ୍କସନ୍ ଗୁଡାକ ହେଇଥାଉଛି ଦେଖିବାକୁ ମଜା ଲାଗେ ସନ୍ଧ୍ୟା ଟାଇମ୍ ରେ। ସବୁ ଯେଇଥାଉଛୁ ମନ୍ଦିରକୁ।
ନଖିଯାତିଆ ଟାଇମ୍ ରେ ହୁଁ। ରାତି ସାରା ସେଇଠି ଚାଲ୍ଥା ଅଛି ହୁଁ ଯଉ ର ଥଯାତ୍ରା ପାଇଁ ମନ୍ଦିରରେ କି ତନ ଭଜନ ନାଚ ଗୀତ ହଉଛି ସବୁଦିନ ହବ ନା ସନ୍ଧ୍ୟାରେ। ଆଠ ଦିନ୍ ଖଣ୍ଡେ ହବ ନା ଭଗବାନ୍ ଯଉ ଦିନକୁ ଗୋ ଟେ ରୂପ ହେଇଖାଉଛନ୍ତି ସେଇଟା ଦେଖିବାକୁ ମନ୍ଦିରକୁ ଯାଇଥାଉଛୁ। ତାପରେ ସେଇଠି ନାଚ ଗୀତ ସବୁ ହେଇଥାଉଛି। ସେଗୁଡାକୁ ବି ଦେଖିକି ଆସ୍ଥାଉଛୁ ହୁଁ।
ହଁ ହଁ ମାନେ ତ ଭଲ ଆଉ ଭଲ। ମାନେ ପୂଜା ପଟ ଇଏରେ ମଧ୍ୟ
ହୁଁ ଯିବକ୍ ମତେ ବି ଭଲ ଲାଗେ ଆ ବର୍ଷା ଟା ହେଇଗଲେ ଟିକେ ଯାଇ ହଉନି ନହେଲେ
ହାଲୋ। ହାଲୋ। ହାଲୋ।